କଣ କରୁଛନ୍ତି?
ମୁଁ ଭଏସ ଆସିଛି ନା ହ୍ୟାଲୋ।
ହଁ ମୁଁ କହିଲି କଣ କରୁଥିଲେ?
ଏଇ ଆସିଥିଲି ଟିକେ ଡେଣ୍ଟାଲ ଆସିଥିଲି ଆଉ ଟିକେ ଦାନ୍ତ ଦେଖେଇବା ପାଇଁ
ହଁ ହଁ ଖାଇବା ପିଇବା
ହଁ। ହଁ ଖାଇବା ପିଇବା ମୁଁ ବାରଟା ଡୁଟି ଅଛି ନା ତ ଖାଇ ପିଇ ଦେଇ ଆସିଥିଲି ଆଉ।
ଅଁ ବାରଟାରୁ।
ଆଉ ଆପ୍ ବାରଟାରୁ ଆଟା।
ଅଁ ହ ରାତିଆଟା ହଁ ହଁ ମୋର ଖାଇବା ସରିଗଲାଣି ଯେ
ହଁ ହଁ ଆଉ ଆପଣଙ୍କର?
କଣ କହିଲେ?
ଆପଣଙ୍କର?
ହଁ ମୋର ଖାଇବା ସରିଲାଣି କେବଳ ଲାଷ୍ଟ କୁ ପୁଅ ଟାକୁ ଖୁଆଉଥିଲି। ସେ ଶୋଇ ପଡ଼ିଥିଲା ତ। ଆଉ ଛୋଟ ପୁଅଟେ ଦେଢ଼ ବର୍ଷର ପୁଅଟେତ ଆଉ ଝିଅଟେ ଝିଅଟେ ଅଛି ବଡ଼। ସିଏ ଏଗାର ବର୍ଷ ଚାଲୁଛି ତାକୁ ଆଉ ଇଏ ଦେଢ଼ ବର୍ଷର ପୁଅଟେ।
ଆଛା ଫୋନ କଲି ବର୍ଷାତ ଏତେ ଜୋରେ ହଉଚି ଜେ କହିଲେ ନା ସରେ ଟୋଟାଲି ବାହାରକୁ ବି ଯାଇ ହଉନି।
ପାଞ୍ଚ ଦିନ ହେଲାଣି ବର୍ଷା ଆମେ ବାହାରକୁ ବାହାରି ପାରୁନୁ। ଆଜି ପୁଣି ମାନେ ବହୁତ ଜୋରରେ ଆଜି ସେଥିପାଇଁ ଆମର ଏପଟେ ସବୁ ରେନି ଡେ କରିଦେଇଚନ୍ତି ସ୍କୁଲ ଗୁଡ଼ାକ। ସ୍କୁଲ ସେଥିପାଇଁ ମୋ ଝିଅ ଯାଇନି ରେନିଡ୍ରେ କରିଦେଲେ ଛୁଟି କରିଦେଲେ।
ବର୍ଷା ଦିନ ଯେତିକି ମାନେ ଦେଖିବାକୁ ଗଲେ ବର୍ଷାଦିନ ଯେତିକି ଆମ ପାଇଁ ଉପକାରୀ ସେତିକି
ହଁ ହଁ ନିଶ୍ଚୟ ନିଶ୍ଚୟ। ଆମେ ଖୋଜୁଥିଲେ କିଛି ମାସେ ତଳେ ଆମେ ଖୋଜୁଥିଲେ ଟିକେ ବର୍ଷା ହୁଅନ୍ତା କି ଗରମ ରହି ହେଉନି।
ହଁ ଏବେ ଏମିତି ହଉଚି ଟୋଟାଲ ବାହାରକୁ ବି ଯାଇପାରୁନି ଆଉ ପିଲାମାନଙ୍କବି ଛୁଆ ପିଲାଙ୍କର ପାଠପଢ଼ାରେ ବି ଅବହେଳା ହେଉଚି।
ହ୍ୟାଲୋ।
ହଁ ହଁ କହୁନାହାନ୍ତି।
ହଁ ହଁ ଏଗୁଡାକୁ ତ ମାନେ କହିବାକୁ ଗଲେ ଏବେ ଏଠି ଏତେ ଲାଗୁନି ମାନେ କଣ ଆମେ ଅଫିସ ଆସୁଚେ ସେଇ ପାଇଁ ଟିକେ ପ୍ରୋବ୍ଲେମ ହଉଚି କି ଆସିବା ପାଇଁ ବାଟ କେମିତି ଯିବୁ କଣ କରିବୁ ବହୁତ ଟେନସନ ରହୁଚି। କି ଗାଁରେ ବହୁତ ଭଲ। ଆକଚୁଲି କାହାର କିଛି ବି ନଥିବ ଯୋଉମାନେ ମାଲେ ଆମେ ହାଉସ ୱାଇଫଙ୍କ କଥା କହିବା ସେମାନଙ୍କର ତ ପୁରା ରଜ। ଭାଇ ଖାଇଲେ ପିଇଲେ ଘରେ ରୋଷେଇବାସ କଲେ ଆରାମସେ ଆ ରଇଲେ। ତାପରେ ଆମର ଜାଣିଥିବ ବି କେତେ ମାନେ ଭଲ ଆ ତା ମାନେ ଏବେ ଆଗକୁ ଯୋଉ ଆମର ଧାନ ଚାଷ ବି ହବା ପାଇଁ ଯାଉଚି। ଆଉ ଏବେ ଟ ଚାଷୀ ମାନ ବି ଟିକେ ଭଲସେ ଧାନ ଚାଷ ବି କରିପାରିବେ। ଏଇନା ଏଇ ବର୍ଷା ଦିନେ
ବର୍ଷା ତ ଚାଷୀମାନଙ୍କ ପାଇଁ ଦରକାର।
ଆମର ତ ଏଇଟା ଗାଁ କିନ୍ତୁ
ମୁଁ ତ ମାନେ ଗାଁରେ ଅଛି ହଁ ମ ଗାଁରେ ଅଛି। ଆମର ଏଇଟା ବାଙ୍କି ଏରିଆ ନା ବାଙ୍କି ବାଙ୍କି।
କେଉଁଠି କଲେ? ଆଚ୍ଛା
ବାଙ୍କି କଟକ ବାଙ୍କି।
ଓହୋ କଟକ ବ୍ୟାଙ୍କି ଆଚ୍ଛା ଆଛା।
ଗାଁ ନା ବାଙ୍କିରେ ଆମର ସବୁବେଳେ ଜାଣିଥିବେ ଏପଟେ ଫ୍ରେସ ପରିବା। ସବୁ ମାନେ ଚା ଚାଷ ବେଶୀ ଚାଷ ପରିବା ଚାଷ ବେଶୀ। ଆଉ ସବୁବେଳେ ସବୁ ପରିବା ସଖାଳୁ ପାଇଲେ ପୁରା ତାଜା ତାଜା ପରିବା। ସାଙ୍ଗସଙ୍ଗ ବିଲରୁ ମାନେ ଭୋରୁ ଆଣିବେ ଦେବେ।
ହଁ ଏତିକି ଟିକେ ବେନିଫିଟ ମିଳେ ବର୍ଷା ଦିନର ସ ତେଜ ପନିପରିବା ଫୁଲ ଫଳ ସବୁ କିଛି ସତେଜ ମିଳିଯାଏ।
ସତେଇଶ ମିଳେ ତାପରେ ଆମର କଟକ ମାନେ ମହାନଦୀ। ମା ଛିଅ ମାଛ ବି ପୁରା ଜିଅନ୍ତା ପୁରା ଜିଅନ୍ତା ଆମ ଘରକୁ ସବୁଦିନ ମାନେ ଜିଅନ୍ତା ମାଛ ଆସିବ। କାଲି ତ ସନ୍ଧ୍ୟା ବେଳେ ବି ଆଣିଥିଲେ ପୁରା ଡେଉଥିଲେ ମା ମାଛ ଆଣିଥିଲେ କିନ୍ତୁ ସକାଳେ- ବି-ସେ ହଁ ଆମର କଟକ ନା ମହାନଦୀ। କଟକ ବାଙ୍କୀ ପୁରା -ମହାନଦୀନା -ଆମ -ଘର ଗାଁ ପୁରା ନଦୀ ପାଖାପାଖି। ତ ସାଙ୍ଗେ ସାଙ୍ଗେ କେଉଟ ମାନେ ଧରୁଥିବେ ଆମର ଟିକେ ହଁ ହଁ ଏପଟେ ବାଙ୍କିରେ ତ ହୁଏ ବନ୍ୟା ଟିକେ କୁହନ୍ତି ଆପଣ ଜାଣିଥିବେ କି ନାହିଁ। କୁହନ୍ତିି ବେଙ୍ଗମୁତିଲେ ବାଙ୍କିରେ ବନ୍ୟା। କଥାରେ କୁହନ୍ତି ହେଟା କିନ୍ତୁ ଆମ ଘରଟା ହେଲା ଟିକଏ ଉପର ମୁଣ୍ଡ ଆଡ଼େ। ବାଙ୍କିରୁ ଉପରମୁଣ୍ଡ ତଳମୁଣ୍ଡ ବି ଅଛି ନା ଆମର ଉପରମୁଣ୍ଡ ଆମର ଏ ଏତେ ସହଜରେ ଆସେନି ଗୋଟେ ଥର ଆସିଥିଲା ଦୁଇହଜାର ଆଠ ମସିହାରେ ମୋ ବାହାଘର ହେଇନଥିଲା। ସେତେବେଳେ ସେଠି ମାନେ ଭାଙ୍ଗି ଯାଇଥିଲା ଗୋଟେ ନ ଆଣଶଙ୍ଖ ଗୋଟେ ଡ୍ୟାମ୍ ଭଳିଆ ଅଛି ମାନେ ଛୋଟ ପୋଲ ଟାଇପ୍ର ଅଛି ସେଇଟା ଭାଙ୍ଗି ଯାଇଥିଲା। ଆତେ ଏତେ ପାଣି ଆସିଥିଲା। ହୀରାକୁଦ ନ ହୀରାକୁଦର ମାନେ ପଚାଶଟା ଗେଟ୍ ଖୋଲି ଦେଇେଇଥିଲା ତ। ଆଉ ସେଥିପାଇଁ କିନ୍ତୁ ବାକି କି ନହେଲେ ସବୁ ବର୍ଷ ସେ ବାଙ୍କିର ତଳିଆ ଅଂଶ ଗୁଡ଼ାକ ଅ ହୁଏ ବନ୍ୟା ସବୁ ବର୍ଷ। ସବୁ ବର୍ଷ ଆମର ଏଇ ଏମିତି ଲଗାତାର ଯେମିତି ପାଞ୍ଚ ଛଅ ଦିନ ବର୍ଷା ହେଇଯିବ ସେପଟେ ବନ୍ୟା ହେଇଯିବ। ଆଉ ବାକି ଏପଟ ଆମର କିଛି ଅସୁବିଧା ହୁଏନି। କିନ୍ତୁ ଘରୁ କୁ ଘରୁ ତ ବାହାରି ହଉନି।
ଆଚ୍ଛା।
ଆଉ ଆପଣ କଣ ଖାଇଚନ୍ତି ମାନେ ଏବେ ଖରାବେଳେ?
ହଁ ଏଇବର୍ଷାରେ ଏବେ ଫୁଲ ହେଇଯାଇଥିବ ବି ନଈ ଗୁଡାକ।
ହଁ ହଁ ହେଇଯାଇଥିବ ତାପ ତାର ଯୋଉ ଯେତିକି ଫୁଲ ହୁଏ ପାଣି ଆଉ ତାର ଯୋଉ ସା
ଭାତ ଖାଇଥିଲି।
ହଁ ତା ତାର ଯୋଉ ସବୁ ଶାଖା ନଦୀ ଗୁଡ଼ାକ ଅଛି ହଁ ହଁ ଜାଣିଲି ଜାଣିଲି ଆପଣ କଲରା ଭଜା ଭାତ ଖାଇଛନ୍ତି ମୁଁ ବି କଲରା ଭଜା ଆଜିଖାଇଛି। ମୁଁ କହିଲି ତାର ଯୋଉ ମହାନଦୀର ଯୋଉ ସବୁଶା ଖା ନଦୀ ଗୁଡ଼ାକ ଅଛି ସେଠୁ ବି ପାଣି ସବୁ ଆସିଯାଏ।
ଆଚ୍ଛା।
ତ ବନ୍ୟା ହବାର ଏଇଟା ହେଲା ମୁଖ୍ୟ କାରଣ କଣ ଶାଖା ନଦୀ ଯେତେବେଳେ ଫୁଲ ହେଏଯା ସେମାନେ ଛାଡ଼ି ଦିଅନ୍ତି କେଉଠିକି? ମହାନଦୀକୁ।
ବନ୍ୟା ହେଲେ ବି ଆଉ ଗୋଟେ କଥା ବନ୍ୟା ହେଲେ ବି ବହୁ ମାନେ ହଁ ଆଉ ଯେତିକି ଭଲ ସେତିକି ବି ଖରାପ ବି ମାନେ ବହୁତ ଗୁଡା
ବନ୍ୟା ଛାଡ଼ିଗଲା ପରେ କଅଁ କି ଚାଷବାସ ଟିକେ ନଷ୍ଟ ତ ହେଇଥାଏ ତା ହଁ ଖରାପ ତ ହେଇଯା ତାପରେ, କିନ୍ତୁ ଭଲ ଚାଷ ହୁଏ କାଇଲେ ସେମାନେ ପଟୁ ମାଡି ଯାଇଥାଏ। ତାପରେ ଟିକେ ଭଲ ଚାଷ ହ କିନ୍ତୁ ଯୋଉ ମାନଙ୍କର ଚାଷ ହେଇଥିବ ଏତେ ଟଙ୍କା ଖର୍ଚ୍ଚ କରିଥିବେ ସେଇଆ ନଷ୍ଟ ହେଇଯାଇ, ହଁ, ସେଇଟା ଟିକେ ଭାରି ଅସୁବିଧା ରହେ। ସେଥିପାଇଁ ପାଣି ଆସୁଛି ସେମାନେ ଶୁଣିଲା ମାନେ ଯାହା ଯେତିକି ପରିବା ଯିଏ ଲଗେଇଥିବ କି ଧାନ ଭଲରେ ପାଚି ନଥିବ ସେମାନେ ସବୁ କାଟିଦେବେ। ଯାହାର ମାନେ କିଛି ବି ଲଗେଇଥିବେ ଗଛ ସେମାନେ ଶୁଣିଦେବେ ନା ବନ୍ୟା ଆସୁଛି, ଆ ସବୁ କାଟିଦେବେ। ଆଉ କାହାର ଯଦି କଖାରୁ କିଏ ଲଗେଇଚି କଣ ଲଗେଇଚି ସବୁ ଛିଣ୍ଡେଇ ଛିଣ୍ଡେଇ ଦେବେ କଞ୍ଚା କଞ୍ଚାରୁ ସବୁ ବିକିଦେବେ। ଆଉ ଏଇଭଳିଆ ତ ଅସୁବିଧା ତାପରେ ଏବେ ହେଇଠି କାଲି ମୋ ଝିଅଟାକୁ ପଠେଇ ପାରିଲିନି ସ୍କୁଲ ବର୍ଷା ହେଉଥିଲା ବୋଲି ଆଜି ବି ସେମିତି କହୁଥିଲି ଏତେ ବର୍ଷା କେମିତି ଯିବୁ। ପାଗିଆ କୁ ମାନେ ତାଙ୍କ ପ୍ରିନ୍ସିପାଲ୍ ଯିଏ ମେସେଜ୍ ଦେଇଦଲେ ଯେ ଆଉ ରେନି ଡେ ପାଇଁ ଛୁଟି।
ହୁଁ।
ଆଉ ବି ବର୍ଷ ସା ଦିନ ସବୁଦିନ ତ ବର୍ଷା ହେବ ତେଣୁ ଆମେ ତେ ସବୁଦିନ ଆଉ ସ୍କୁଲ ବନ୍ଦ କରିପାରିବାନି ନା। ଯିବାକୁ ପଡିବ ଆଉ ଘର କୋଉଠି ଆପଣଙ୍କର?
ଆମର ସେ କେନ୍ଦ୍ରାପଡା ବା ସେଇ ତମର ମହାନଦୀ ନେଇ ଦେଇକି ଯାଉଚୁ।
କେନ୍ଦ୍ରାପଡ଼ା ମାନେ ଆଉ ରହୁଚନ୍ତି କେଉଁଠି ଭୁବନେଶ୍ୱରରେ?
କଣ ହେଇଚି?
ମୁଁ କହିଲି ରହୁଚନ୍ତି ଭୁବନେଶ୍ଵରରେ ନା କଣ?
ସୁଭାଯାଉନି?
ମୁଁ କହିଲି ଭୁବନେଶ୍ୱର ରେ ରହୁଛନ୍ତି?
ହଁ ହଁ ଭୁବନେଶ୍ଵରରେ।
ଆଉ ଭୁବନେଶ୍ଵର ରେ କଣ ଏମିତି ମେସ କରି ରହୁଚନ୍ତି ନା କଣ?
ନାଇଁ ଏମିତି ସିଙ୍ଗି ମୁଁ ଏକାଡିଆରେ ରହୁଚି ବଟ୍ ସବୁ ମିଶିକିରି ମାନେ ଗୋଟେ ଟେ ରୁମ୍ ରେ ଚାରି ଜଣ ରହୁଚୁ ଆଉ।
ହଁ ସେମିତି ରହିଲେ ଭଲ ଲାଗିବ। ଆଉ ସମସ୍ତେ ସେ ସମସ୍ତେ ହେ ଗୋଟେ ଜାଗାରେ ଏଁ ଡ୍ୟୁଟି କରୁଚନ୍ତି ନା କଣ ଯୋଉ ଚାରିଜଣ ଆପଣ ରହୁଚ?
ନାଇଁ ନାଇଁ ନାଇଁ ନାଇଁ ଅଲଗା ଅ ଅଲଗା ଜାଗାରେ ମୋର ଅ ଅଛି ସମ୍ ହସ୍ପିଟାଲରେ ସେମାନଙ୍କ ସବୁ ଅଲଗା ଅଲଗା।
ତ ସମସ୍ତେ ଅଲଗା ଅଲଗା ଜାଗାରେ।
ହଁ ହଁ ଆଉ ଦେବସ୍ଥାନ ପୂର୍ଣ୍ଣିମାରେ କୁଆଡେ ଯାଇଥିଲି ଆପଣଙ୍କ ଗାଁରେ ଅ ଅଛନ୍ତି ଠାକୁର ଦେବସାନ
ଆମର ଅଛନ୍ତି ଚର୍ଚ୍ଚିଗାଁ ମନ୍ଦିର ଯେଉଁଠି ବାଙ୍କିରେ ତା ସେଇଠି ଅଛନ୍ତି ଜଗନ୍ନାଥ ମନ୍ଦିର ସେଇଠି ର ଥ ବି ହୁଏ। କିନ୍ତୁ ମୁଁ କୁଆଡେ ଯାଇପାରୁନି ଏଥିପାଇଁ ଯେ ଏଇ ଛୋଟ ପୁଅ ଟାକୁ ନେଇକି ଭିଡ଼ ଜାଗାକୁ ଟୋ ଟୋଟାଲ ଯାଇପାରୁନି।
ସେଇ ତ ଗୋଟେ ଟେନସନ୍ ଆଉ।
କୁଆଡ଼ି ବି ବୁଲ ଦି ବର୍ଷ ହେଲାଣି କୁଆଡେ ବୁଲାବୁଲି କରୁନି ଏ ଏଇ ପୁଅ ହବାର ଥିଲା ତାପରେ ପୁଅ ହେଇସାରିଲା ପରେ ବି। ମୁଁ ମାନେ କଉଠି ଖାଲି ଆମ ଘରକୁ ଯାଉଚି ହୁଁ। ଆମ ମୋ ବାପଘର ହେଲା ଭୁବନେଶ୍ୱର ନା।
ଆଚ୍ଛା।
ତ ତ ସେଇ ଯାହା ଯିବି ମୁଁ ଆମ ଘରକୁ ଯିବି ଆମ ଘରୁ ଏଇଠିକି ଆସେ ଆଉ କୁଆଡେ ଯାଏନି ଆଉ ଭୁବନେଶ୍ଵ ସ ସେଇଠି ମୋର ଛୋଟବେଳଠୁ ଆରମ୍ଭ କରିକି ସବୁ ସେଇଠି ପଢ଼ାପଢ଼ି ସବୁ ଭୁବନେଶ୍ଵରରେ ଆଉ ବାହାଘର ବି ସେଇଠି ହେଇଥିଲା ମୁଁ ସେଇଠି ରହୁଥିଲି ଏବେ ଦୁଇ ହଜାର ବାଇଶି ମସିହାରେ ମୁଁ ଏଇଠିକି ଆସିଚି ଏଇଠି କିନ୍ତୁ ଶାଶୁଘର ଏଇଟା। ଏଇଠି ମୋ ଶ୍ୱଶୁର ସେଇଠି ଭୁବନେଶ୍ବରରେ ଜବ କରିଥିଲେ ତ ଆମେ ସେଇଠି ରହୁଥିଲୁ। ଆଉ ହଜବେଣ୍ଡ ତ ଏବେ ବି ଭୁବନେଶ୍ୱରରେ ଚାକିରି କରିଚନ୍ତି। ସେ ଯିବା ଆସିବା କରନ୍ତି ଆଉ। ଆଜି ତାଙ୍କର ଛୁଟି ଅଛି ଶନି, ରବି ତାଙ୍କର ଛୁଟି। ସେ ଆଜି ଘରେ ଅଛନ୍ତି, ସେ ଶୋଇ ଶୋଇପଡିଲେଣି ସବୁ ଖାଇକି। ଆଉ ଝିଅଟା ଚେଇଁଚି ପୁଅଟା ବି ଚେଇଁଚି ସିଏ ଶୋଉନି। ତାକୁ ଖୁଆଇ ଦେଇଚି ସିଏ ଶୋଇକି ଟିକେ ଉଠି ପଡ଼ିଚି ତ। ସେ ଏବେ ଶୋଇବାକୁ ଭାରି ହଇରାଣ କରିବ। ଆମର ହେଇଥିଲା ଭାତ ମୁଁ କରିଥିଲି ଭାତ, ଡାଲି ଆଉ କଦଳୀ ଆଳୁ କଞ୍ଚା କଦଳୀ ଆଳୁ ଭଜା, କଲରା ଭଜା ଆ ଆଉ ହେଲା ଯଉ କଖାରୁ ଡଙ୍କ ସେଇଟା ମାନେ ସୋରିଷ ମସଲା ଦେଇକି ରାଇ ହେଇଥିଲା ବାସ୍। ସେତିକି ଆଉ ସାଧା ଦିନ। ଆଉ
ଏଇ ଡଙ୍କ ଫଙ୍କ ତ ସେଇ ସବୁ ଗାଁରେ ହିଁ ମିଳୁଚି। ଆଉ ଏଠି ତ ଟୋ ଟାଲି ନୁହଁ, ଯଦି ବି ହେଲା ପୋଇ ଫୋଇ ଟିକେ ହେଲେ ବି କିଣିବା ହଁ କିଣିବାକୁ ପଡୁଚି।
ହଁ ଆମରି ବାରିର ସବୁ। ଆ ସେ କଲରା ଖାଲି କିଣା ହେଇଥିଲା। ନହେଲେ କଦଳୀ ବି ସବୁ ଆମ ବାରିରେ ହୋଇଥିବା ଜିନିଷ। କାକୁଡ଼ି ତ ବହୁତ୍ ହଉଚି। ମାଙ୍କଡ଼ ଆହୁରି ଖାଇ ଦଉଚି। ନହେଲେ ଏ ଏତେ କାକୁଡ଼ି ହଉଚି। ହଁ ଆମ ବାର୍ ଆମ ଚାଷ ନୁହେଁ। ଏମିତି ଆମ ବାରିରେ ଲଗେଇ ଦଉଚୁ। ଏମିତି ଚାଷ ବିକ୍ରି କରିବା ପାଇଁ ନୁହେଁ, ଆମେ ଖାଇବା ପାଇଁ।
ଆଚ୍ଛା ହଁ। ସେଇ ତ ସେତିକି ଦରକାର ନା ଆକଚୁଆଲି କିଏ ବାହାର ପରିବା ମାନେ ଯୋଉଟା କିି ଦିଆ ହଉ ସାର ଫାର ସବୁ ଦିଆ ହେଇଯାଉଚି। ତା ଠାରୁ ବେଟର ଘରୁ ମାନେ ଚାଷ କରିକି ଖାଇବା।
ହଁ। ଖାଲି ଆମେ ଖାଇବୁ ଘରୁ ବୋଲି ମୋ ଶାଶୁ ଟିକେ ନିଅନ୍ତି ଗଛ ମାନଙ୍କର ଯତ୍ନ ନିଅନ୍ତି। ଆଉ ବହୁତ ଜିନିଷ ଲାଗିଚି। ମାନେ ଫଳ ବି ବହୁତ ଲାଗିଚି। ଫଳ ପିଜୁଳି ଲାଗିଚି, ସପେଟା ଅଛି। ସପୁରି ହେଇଚ। ଆମ୍ବ ହେଇ ଆମ୍ବ ଏତେ ହେଇଥିଲା ଯେ ମାଙ୍କଡ ଆମ୍ବ ଦିନରେ ମାନେ ସେ ଗଛରେ ମାନେ ଯେତିକି ଏ ଖାଇବେ ସେତିକି ଝଡ଼େଇକି ମାନେ ଅ ନଷ୍ଟ କରିଦେଇକି ଯିବେ। ତଳେ ଫୋପାଡ଼ିକି ଯିବେ। ହ ଯେତିକ ଭଲ ଥିବ ଆମେ ଗୋଟେଇକି ଆଣୁ। ଆଉ ବାକି ଯଉଟା ସେ ଅଇଁଠା କରିଦେଇ ଥାନ୍ତି ସେଗୁଡ଼ା ସବୁ ଫିଙ୍ଗିଦଉ। କଣ କରିବୁ ଆଉ। ଏତେ ମାଙ୍କଡ଼ ଆସନ୍ତି। ଏବେ ବି କା କଲରା ବି ଲଗେଇଲେ କଲରା ବି ସେମାନେ ଛାଡ଼ୁନାହାନ୍ତି ତାଙ୍କୁ ପିତା ଲାଗୁନି।
ହ
ଆ କାକୁଡି ଫାକୁଡି ହଁ ଠିକ୍ ଅଛି। କିନ୍ତୁ କଲରା ବି ଗଛ ଲଟା ଛି ଛିଣ୍ଡେଇ ଦେଉଛନ୍ତି କା କଲରା ଖାଇ ଦେଇ ପଳଉଛନ୍ତି। ଏତେ ମାଙ୍କଡ଼। ନହେଲେ ତ ଆହୁରି ପରିବା ପତ୍ର ହୁଅନ୍ତା। ଆଉ ଘରେ ସମସ୍ତେ କିଏ କିଏ ଅଛ ହଉ ହଉ ଠିକ୍ ଅଛି।
ହଁ ଯାଅ କଣ କର, ନେକ୍ସଟ୍ କେବେ କଲ୍ କରିବି।
ହଉ ହଉ।